ଆଜ୍ଞା ସାର୍ ନମସ୍କାର।
ନମସ୍କାର କଣ କରୁଥିଲେ?
ଏଇଠି ଏତି ବସିଥିଲି ଖାଇକି ଆଉ
ଖାଙ୍କ କ ମୁଁ ତ, ଏଠି ରୋଷେଇ କରିଥିଲି ଟିକେ
ଆଜ୍ଞା ରୋଷେଇରେ କଆଁହଉଛି ଆଜି
ଅ ରୋଷେଇରେ ଭାତ ଡାଲି ଅଛି ଟିକେ ପୋଟଳ ଆଳୁ ଭାଜୁଛି କିଛି ଖାଇବା ଆଉ ଆପଣ ଖାଇବା ସରିଲାଣି?
ହ ନା ନା ଆମର ମମି ରୋଷେଇ ବନଉଛି ତ ଭୋକ ଲାଗିଲା ମୁଁ ଚୁଡା ଖାଇ ଦେଇେଇକି ଆସିଲି ନା
ଏତେବେଳେ ଯୁଡ଼ା ଖାଉଛନ୍ତି? '
ଓ ଭୋକ ହେଲା ଆଉ ଏମତି ମମି କହୁଛି ରୋଷେଇ ଚାଲିଛି ଆଉ ସେ କହିଲାକି ଯା ଚୁଡ଼ା ଅଛି ନ ତଥାି ଆ ଇ୍ଛା ହେଲାଣି କି ମୁଁ ଲ ହ ଦେଖା ଖାଇଦବା।
ଆଚ୍ଛା ର୍ଟ
ପିଲାମାନେ ତ ପ୍ରାୟ ଅଛନ୍ତି ସକାଳୁ ସବୁବେଳେ ଚୁଡା ଛତୁଆ ଖାଆନ୍ତି ହେଲେ ମୁଁ ସେ ସବୁ ଖା ଖାଇପାରେନି ମତେ ମାନେ ଗୋଟେ ଜିନିଷକୁ କେତେବେଳେ କେମିତି ଖାଇଦବ ଚଳିବ।
ହଁ ସବୁବେଳେ ସେଇଟା ଖାଇ ହବନି ହଁ ହଁ ଆଉ ଆପଣ ରୋଷେଇ ଶିଖଛନ୍ତି ନା ଶିଖିନାହାନ୍ତି?
ନା ମୁଁ ଏବେ ଶିଖିନି କିଛି। ତଥାପି ଇ ଯୋଉ ଇନସା ରିଲସ ରୁ ହଉ କି ୟୁଟ୍ୟୁବ ରୁ ହଉ କିଛି ଦେଖିକି ଥଭେ ବନେଇଛି।
ଦିଥର ବନେଇଚନ୍ତି ମାନେ କଣ କୋଡ଼ ଆଇଟମ।
ଏ ଯୋଉ ଯୋଉ ଅଛି ଫିଙ୍ଗର ଚିପ୍ସ ତ ତାକୁ ଫାଷ୍ଟ ଭଲ ହେଲାନି। ତାପରେ ଦି ତିନିଥର ବେଳକୁ ପୁଣିି ତାପରେ ଠିକ ହେଲା ଭଲ ଲାଗ ଗିଲା କିନ୍ତୁ ଏବେ ଜଷ୍ଟରି ସେଣ୍ଟିଲି ଗୋଟେ ବେଇଥିଲି
ଶୁ ଭାନା ମ୍ୟାଡାାମ ବସ କଟୁଛି।
ଇଷ୍ଟାଗ୍ରାମ ଓ ସୋୟାବିନ୍‌।
ହ୍ୟାଲୋ।
ଆପଣଙ୍କ ଭଇସ ଏବେ ଶୁଦ୍ଭା ଯାଉଛି?
ହ ହଁ ଏବେ ଶୁଭିଲା, କ ପ୍ରଥମ କହିଲେ ଗୋଟେ ଫିଙ୍ଗର ଚିପ୍ସ ବନେଇଥିଲି ଯୋଉଟା କି ଭଲ ଲାଗିଲାନି। ତାପରେ ତିନି ଥର ବେଳକୁ ଭଲ ହେଲା।
ଆଜ୍ଞା ଭଲ ହେଲା।
ତାପରେଟା କଣ କହିଲେ ଆଉଥରେ ଆଉ ଗଟେ
ଆଉ ଏ ଯୋଉ ସୋୟାବିିନ ରେ ସେ ଦହି ହେରିକା ପକେଇ ଗୋଟେ ରେସିପି ଟା ବନେଇଥିଲି ତ ଚାଇନିସ ର ସେଇଟା ଦେଖିକି ବନେଇଥିଲି। ତ ସେଇଟା ଏଇଥର ଫାଷ୍ଟ ଟାଇ ପାଇଁ ବନେଇଲି ମୁଁ ବନେଇନି କିଛି ଏତେ ବଡ ଜି ବନାଏନି ତଥାପି ଦେଖିକି ସହଜ ସହଜ ଲାଗିଲା ତ ବନେଇଲା ବେଳକୁ ସେ କଣ ମାନେ ଟିକେ ଅଧିକ ଲୁଣ ଲାଗିଲା ଆଉ ହଳଦୀ ବି ଅଧିକ ପଳେଇଥିଲା ତ ହଳଦିଆ ଟିକେ ଲାଗିଲା।
ହଁ ମାନେ ଯେକୌଣସି ଜିନିଷ ବି ଯୋଉ କାମ ଟା ବି ଆମେ କରୁନା ମାନେ ପ୍ରଥମ ଥର ପ୍ରଥମ କଣ ଥରେ ଦିଥର। ମାନେ ଏମିତି ଖରାପ ହିଁ ହୁଏ ତାପରେ ଧୀରେ ଧୀରେ ଅଭ୍ୟାସ କଲେ କଲେ ଧୀରେ ଧୀରେ ମାନେ ଚେଷ୍ଟା ତା କଲେ ଆମେ ଆମର ଭୁଲ ଜାଣିପାରିବା। ଆଉ ସେ ଭୁଲରୁୁ ସେ ଭୁଲରୁୁ ତ ଭଲ ହିଁ ହବ।
ଆଜ୍ଞା ତ ସେ ଜେମ୍ ଆଜ୍ଞା। ସେ ରୋଷେଇ ଟା ଯେମିତି ଦେଖା ଯାଉଥିଲା ଇଏ ବି ସେମିତି ଦେଖା ଯାଉଥିଲା କିନ୍ତୁ ଟେଷ୍ଟ ମାନେ ପୁରା ଅଲଗା। ଆସୁଥିଲା ଆଉ ମୁଁ ଆକୁ କହିଲିକି ଅ ଯେତେ ବି ଭଲ ହେଇନି ତାପରେ ମୁଁ କହିଲି କି ଥାଉ ମୁଁ ଆଉ କେବେ କିଛି
ନାଇ ଟେ ଟେଷ୍ଟ ଟି ଭଲ ନ ହବାଟା ମୋଟେ ନାଇଁ ସେଇଟା ହଉଚି ଆମକୁ ଚେଷ୍ଟା କରିବାଟା କରିବାଟା ଆଟେମ୍ଟ କରିବାଟା ବଡ କଥା। ନାଁ ଆଟେମ୍ଟ ଏମିତି ହଁ ଏ ଆଇଟମ୍ଟା ଆପଣ କେବେ ଖାଇନଥିଲେ କି କଣ ନୂଆ କଲେ ଏଇଟା ଆପଣଙ୍କୁ ଭଲ ଲାଗିଲାନି ନେ ତ ଆଉ ଗୋଟେ ଯୋଉଟା ଆଉ ଗୋଟେ ଆଇଟମ କରିବେ କୋଉଟା କୋଉ ଆଇଟମ ତ ଭଲ ଗୋଟେ ହବ ହଁ।
କଥା କହିଲା କି କହିଲା ଦେଖ ଯୋଉଟା ଏଇଠି ଜାଣି ପାରିଲୁନି ସେଇଟା ଭୁଲ ହେଲା ତ ସେଇଟା ସେକେଣ୍ଡ ଟାଇମ ବେଳକୁ ତ ସେ ଟା ଆଉ ହବନି ଯେମିତି ସେଇ ଅନୁସାରେ କରିବୁ।
ହଁ ଏଟା ଧୀରେ ଧୀରେ ମାନେ କଲେ ହିଁ ମାନେ ଭଲ ହବ ଆଉ ସମେସ୍ତେ ଷ୍ଟାର୍ଟିଂରୁ ଆଉ କିଏ ଜାଣି ହେଇକି ସବୁ ଏତିକି ଜିନିଷ ରୋଷେଇ ବାସେ
ଆଉ ସାର୍ ଆପଣ ରୋଷେଇରେ କଣ ଆଜ୍ଞା
ହଁ ହଁ ହଁ କୁହ ହଁ ରୋଷେଇ ରେ ମୁଁ କଣ କଣ ଶିଖିଛି?
ଆଜ୍ଞା।
ହଁ ମାଡାମ ପ୍ଲେନ ଉପରେ ମାଡାମ ବହୁତ ସାରା ଜିନିଷ ଶିଖି ନାଇଁ ସରି ବହୁତ ସାର ନାଇଁ। ଆ କଣ କହିଲେ ସୋରିଷ ମସଲା ବାଲା ଯେତିକି ରୋଷେଇ ମତେ ଆସେନି। ଆଉ ଅଦା ରସୁଣ ପେଷ୍ଟ ଅଦା ନୁହଁ ହଁ ବେସର ବାଲା ମତେ ଆସେନି ଅଦା ରସୁ ନାଁ ମସଲା ବାଲା ଆ ତ ସେ ସବୁ ମତେ ଆସିବ। ଆଉ ଭଜା ଭଜି ସବୁ କରିଦିଏ ଭାତ, ଡାଲି କିନ୍ତୁ ନର୍ମାଲ କୋବି ଆସେ।
ଆଜ୍ଞା ଆଜ୍ଞା।
କରିବି ମାନେ ବାହାରେ ରହିଲେଣି ଆସିକି ବହୁତ ବର୍ଷ ହେଲାଣି।
ଆଜ୍ଞା।
ଛଅ ବର୍ଷ ହେଲାଣି ବା ରିହିଲିଣି ରୋଷଇ କରିି କରି ଧିରେ ଧିରେ ଶିଖି
ଆଜ୍ଞା ଘରେ ରହିଲେ ତ ଘରେ ତ ମା ମାନେ ରୋଷେଇ କରିକି ଦେଇଦିଏ।
ଘରେ ମା ହଁ ଘରେ ତ ଆଉ ହଁ। ଘରେ ରହିଲେ ଚାହିଁଲେ ବି ଘରେ ହେଇପାରିବନି ଘରେ ତ ମୁଁ ଅଜ ବି ଯାଏ ଗୋଟେ ରୋଷେଇ କରିବାକୁ ମୁଁ କହିଲି ଆଜି ଗୋଟେ ରୋଷଇ କରିବି ବୋଲି ଟିକେ ନାକୁରୁ ତୁମେ କରିଥିବ ନାଇଁ ଘରୁ ଆସ ନାନା ଦେ ଦେ ଦେ ମୁଁ କରିଦଉଛି ଦେ ଦେ ତୁ ପାରିବୁନୁ ଦେ ଆଉ ଘରୁ ଘରୁ ଗଲେ ଆଉ ଇଚ୍ଛା ବି ହବନି ରୋଷେଇ କରିବାକୁ ତ ବାହାରକୁ ବାହାରିଲେ ହିଁ ବାଧ୍ୟ ହଁ।
ଆଜ୍ଞା ଏକା ରହିବାକୁ ତ ନିଜେ ହିଁ କରିବାକୁ ପଡିଥାଏ ସବୁ।
ହୁଁ। ଆପଣ ଏବେ କଣ କରୁଛନ୍ତି ଏ ପଢାପଢି?
ଆଜ୍ଞା ମୋର ଏବେ ପଢାପଢି ଚାଲିଛି।
ପିଲାମାନେ କଣ ପଢୁଛନ୍ତି?
ଆଜ୍ଞା ପ୍ଲସ୍ ଥ୍ରୀ ପ୍ଲସ୍ ଥ୍ରୀ କରିବି ଆଉ ଯୋଉ ଫର୍ମ ପକାହେଇଛି ତ ତ କଲେଜ ଆସିଥିଲି ପ୍ଲସ୍ ଥ୍ରୀ କରିବି। ପ୍ଲସ ଟୁ ତ ଏବେ ସରିଛି ମୋର।
ଆଚ୍ଛା ପ୍ଲାସ ଟୁ ସରିଛି। ପ୍ଲସ ଟୁ ଆର୍ଟସ ନା ସାଇନ୍ସ? ଆଡସ୍। ହୁଁ, ତ ଭବିଷ୍ୟତରେ କଣ କରିବେ ବୋଲି, ଆପଣଙ୍କର ପ୍ଲାନିଂ କଣ ଆଶା ଅଛି?
ହ, ମୁଁ ତ ସେଇ ଟିଚିଂ ଲାଇନ ରେ ଯିବାକୁ ଚାହୁଁ ଚି, ଯଦି ହେଇଯାଏ ତ ବହୁତ ଭଲ କଥା ମତେ, କଣ କହିଲେ?
ହୁଁ, ବହୁତ ଭ ମାନେ, କହିବାକୁ ଗଲେ ବହୁତ କମ୍ ଲୋକ ହିଁ କହନ୍ତି ମାନେ ମୋର ଟିଚର୍ ହବାକୁ ଗୋଟେ ଇଛା ବୋଲି। ମାନେ ବି ଏଡ୍ ବହୁତ ଭଲ ପ ପ୍ରଫେସନ୍ ଗୋଟେ, ମାନେ ଆମର ଗୋଟେ ନେସନ୍ ବିଲ୍ଡ୍ ବାଲା ଭଳିଆ ଗୋଟେ ପ୍ରଫେସନ। ଭବିଷ୍ୟତ ତିଆରି କରିବା ମାନେ ଇଏ ପ୍ରଫେସନ, କିନ୍ତୁ ବେଶୀ ଲୋକ ଆକୁ ଇଏ କରନ୍ତିନି, ଯାହା ହଉ, ତମେ କହିଲ ଏଇଟା ଖୁସି ଲାଗିଲା ଶୁଣିକି।
ଆଜ୍ଞା, କଣ କହିଲେ ଯୋଉ ଅ ଛୁଆମାନଙ୍କୁ ସହ ମିଶିବା ଟା, ସେମାନଙ୍କୁ ତାଙ୍କ କଥା ବୁଝିବା କୁ, ଆଉ ସେ କଣ କହିବାକୁ ଚାହୁଁଛନ୍ତି, ଆଉ ତାଙ୍କୁ କେମତି ମାନେ ମଜାଳିଆ ଟାଇପରେ କେମତି ପଢେଇବାକୁ ଚେଷ୍ଟା କରିବା, ଯେମିତି ପିଲାମାନଙ୍କର ଆଟ୍ରାକ୍ସନ ବଢିବ ପାଠ ଆଡିକି ସେଇ ଅନୁସାରେ ପିଲାମାନଙ୍କ ସହ ମିଳିମଶି ଏମିତି ପାଠ ପଢିବାଟା, ସେଟା ବହୁତ ମାନେ ମଜା ଲା ହିଁ ହିଁ, ମତେ ମୁଁ ଦେଖିଛି ନା, ମୁଁ ଦେଖିଛି ଯେମିତି ଆମ ମୁଁ ମୋ ଟାଇମ୍ ଯେତେଏଳେ ସ୍କୁଲ୍ ରେ ଥିଲି, ଆମ ଟିଚର୍ ମାନେ ଯେମିତି କରୁଚନ୍ତି, ତ ସେମତି ବି କରିବାକୁ ମତେ ବହୁତ ଇଛା ଅଛି। କି ଯଦି ଆଗକୁ ଯଦି ସୁଯୋଗ ମିଳେ ତ, ହବାକୁ ତ, ମୁଁ ନିଶ୍ଚୟ ହେବି ଗୋଟେ ଶିକ୍ଷକ।
ଆରେ ଯୋଉମାନେ ଟିଚର ଅଛନ୍ତି, ଆ ସେମାନେ କୁହନ୍ତି ସେମାନେ ଛୁଆ ମାନଙ୍କ ଭିତରେ ରହିଲେ ବେଶୀ ତାଙ୍କୁ ଚିଡା ଲାଗେ ମାନେ, ଅଧିକ ହେଇଗଲେ ଚିଡି ଯାଆନ୍ତି ସେମାନେ। ମାନେ, ଏମିତି କିଏ ଫିଲ୍ କରିଚ କି, ନା ଚିଡା ଲାଗେ କି କଣ?
ଓ ମୋ ସାଙ୍ଗ ଜଣେ, ଆଜ୍ଞା, ମୁଁ ଯେତେବେଳେ କହିଲି କି, ମୁଁ ଟିଚିଂ ଲାଇନ ରେ ଯିବାକୁ ଚାହୁଁଚି ତ ମୋ ସାଙ୍ଗ କହିଲା ଆଉ କହିଲା, ମୋର ସେଥିରେ ଇଣ୍ଟରେଷ୍ଟ ନାହିଁ, ସିଏ ଟିଚିଂ ଲାଇନ ରେ ଯିବା କହିଲେ ବହୁତ ପେସେନ୍ସ ଦରକାର, ତ ମୋର ହବ ହବନି ସେସବୁ। ଏମିତି ଥାଆନ୍ତି କି, ସିଏ ବି କହିଲା ଥିଲା ଛୁଆ ମାନଙ୍କୁ କେତେ କେଚେ କେଚେରେ କେଚେରେ କିଏ ଶୁଣିବ ଏତେ କଥା, ମୁଁ କହିଲି ମୋ ମତେ ସେ ସବୁ କିନ୍ତୁ ଭଲ ଲାଗେ, ଯେମିତି କି ଛୁଆମାନଙ୍କ ସବୁ ମିଶିବାଟା, ଆଜ୍ଞା।
ହଁ ମାନେ ମଣିଷର ଚଏସ୍ ଥାଏ, ମାନେ କଣ କହିଲେ? ଯୋଉମାନଙ୍କ ଡାକ୍ତର ହବାକୁ ଇ ଇଛାଥାଏ, ସେମାନେଙ୍କୁ ଜାଣିଚନ୍ତି ସେମାନେ କେତେ ମାନେ କେତେ କେତେ ଅସନା ଅସନା କାମ ବି କରିବାକୁ ପଡିବ।
ଆଜ୍ଞା, ଆଜ୍ଞା।
ବଟ ସେମାନଙ୍କୁ ବି ମାନେ ଇଛା ହିଁ ସେମାନଙ୍କର ଗୋଟେ ଫ୍ୟାସନ ଥାଏ ସେଇଟା। ସେବା କରିଲୁ, ମାନେ ରୋଗୀ ସେବା କରିବାର ଯଉମାନେ ନର୍ସ ହୁଅନ୍ତି? ସେମାନେ ଜାଣିଚନ୍ତି, କାହାର ଘାହା ଫା, ତାକୁ ପୋଛାପୋଛି କରିବାକୁ ପଡିବ। ଆମର ଯୋଉ ଷ୍ଟିଚ ଫିଚ୍ କରିବାକୁ ପଡେ।
ଆଜ୍ଞା।
ଡ୍ରେସିଂ କରିବାକୁ ପଡେ। ଏସବୁ ଜିନିଷ ବି ଅସନା ଲାଗେ, ମାନେ ଅନ୍ୟମାନଙ୍କୁ ଅସନା ଲାଗେ, ବଟ୍ ଯୋଉମାନେ ନର୍ସ ଫର୍ସ ହୁଅନ୍ତି ତ ସେମାନଙ୍କୁ ସେଇଟା
ଆଜ୍ଞା, ଆଜ୍ଞା।
ତାଙ୍କୁ କରିବାକୁ ମାନେ ତାକୁ ଏ ଘୃ--ଘୃଣା ଲାଗେନି, ତ ସେମାନେ ସେ ପ୍ରଫେସନ ବାଛନ୍ତି। ଯଉଁବନ ପେସେଣ୍ଟ ଭଲ ଲାଗେ।
ଆଜ୍ଞା।
ଯଦି ଆପ ମାନେ ଆପଣଙ୍କୁ ଭଲ ଲାଗୁଚି ସେଇ ଜିନିଷ ଟା, ତ ଆପଣ ନିହାତି ଗୋଟେ ଭଲ ଟିଚର ହେଇପାରିବେ।
ଆଜ୍ଞା, ତ ଯେମିତି ହିଁ ମାନେ ଛୁଆ ମାନଙ୍କ ସହ ମିଶିବାଟା ହିଁ ଛୁଆମାନଙ୍କ କ ଥା କୁୁଝିିବାଟା ହିଁ ସେଇଟା ହିଁ ସେଇଟା ତ ଆଗ ଦରକାରେ। ତାପରେ ବାକି ପାଠ ପଢା ଉପରକୁ ପିଲାମାନେ ଆଗ ଭଲରେ ମିଶିବା ଆଉ ଆମେ ବି ପିଲାମାନଙ୍କ ସହ ଭଲରେ ମିଶିବା ସେମ ତି ହେଲେ ପାଠ ପଢିଲା ବଳ ବହୁତ କମ୍ଫର୍ଟେବୁଲ ଲାଗିବ ଆଉ ଚିଡି ଚିଡି ବି ଲାଗିବନି ଆଉ ମୋଡ ଅ ଥିଲେ ମୁଡ ଅଫ୍ ବି ଥିଲେ ପିଲାମାନଙ୍କ କଥା ଶୁଣିକି କି ପିଲାମାନେ ପିଲାମାନେ ବି ଦେଖିକି ପଚାରିବେ ଆ କଣ ହେଇଚି କଣ ହେଇଚ ଆପଣ ମନଦୁଃଖ କରୁଛନ୍ତି ତ ସେସବୁ ବି ସେ ସବୁ ବି ମାନେ ଇଏ ଫିଲ୍ ହେଲେ ମାନେ ମାଇ ଠିକ୍ ହେଇଯାଏ ପୁରା।
ହୁଁ ମୁଁ ତ ଦେଖିଛି ଜଣ ଗୋଟେ ଗୋଟେ ଏମିତି ଗୋଟେ ଗୋଟେ ଖବର ନ୍ୟୁଜୁ ଦେଖିଛି ଗୋଟେ ଗୋଟେ ତି ଯେତେବେଳେ ତାଙ୍କ ସ୍କୁଲୁ। ଉ ଆମ ଟ୍ରାନ୍ସର ହେଇଯ ଗୋଟ ସ୍କୁଲ ଛଉ ଗୋଟେ ସ୍ଲ ପଳାନ୍ତି ସେଠି ପିଲାମାନେ ତାପରେ ସାର୍ ମାନଙ୍କୁ ସାର୍ ହୁଅନ୍ତି ମ୍ୟାଡାମମ୍ ହୁଅୁ ତାଙ୍କୁ କୁଣ୍ଢାଇ କି କାନ୍ଦନ୍ତି ପିଲା ମୁଁ ସେଠି ଭାବିକି ସେ ମୁମେଣ୍ଟରେ ତାଙ୍କୁ କେ ଏତେ ଖୁସି ଲାଗୁଥିବ କି ଯା ହଉ ଏତେ ପିଲା ହ ମାନେ ସେ ପିଲାଙ୍କ ସହିତ କିଛି ବି ସମ୍ପର୍କ ନାହିଁ ଆଉ ସେ ପିଲା ତମ ପାଇଁ କାନ୍ଦୁଛନ୍ତି ଏତେ
ଆଜ୍ଞା
ହଉ ଭଲ ଆପଣ ପଢାପଢି କରନ୍ତୁ ହେଇ ଯାଉ ଚାକିରି ଟା ଆପଣଙ୍କର। ହେଇଯିବ ଯେ ଯେତିକି ତ ଲାଗୁଛି ମାନେ ଆପଣଙ୍କ ଯେ ଏତିକି ପ୍ୟାସନ ଅଛି ନିହାତି କି ପାଇବେ ଆପଣଙ୍କ ଘର କୋଉଠି? ହ୍ୟାଲୋ ହଁ ମ୍ୟାଡାମ ସବୁ ନଥିଲା ମୁଁ କହିଲି ଆପଣଙ୍କ ଘର କୋଉଠି।
ଆମେ ଭୁବନେଶ୍ୱରରେ ରହୁଛେ।
ଆଛା ଭୁବନେଶ୍ୱର ରେ ରହୁଛନ୍ତି କୋଉଠି।
ଆଜ୍ଞା ଆମର ଏପଟେ ଖଣ୍ଡଗିରି ପଟେ
ଖଣ୍ଡଗିରି ଆଛା ଖଣ୍ଡଗି କୋଉଠି?
ସେଇ ଖଣ୍ଡଗିରି ପାଖରେ ହିଁ
ହୁଁ କୋଉ କଲେଜରେ ପଢୁଛନ୍ତି ରାଜଧାନୀରେ
ଆଜ୍ଞା ପ୍ଲସ ଟୁ ତ ସରିଲେ ତ ପ୍ଲସ ଥ୍ରୀ ବି ଯଦି ଆସିଯାଏ। ରାଜଧାନୀ କଲେଜ ତ ଭଲ ହବ।
ଆଛା
ଆଜ୍ଞା
ମୁଁ ମୁଁ ସ୍କୁଲ ଟିଚର ଅଛି ଆଉ ମୋ ସ୍କୁଲ ହଉଛି ବରଗୁଣ୍ଡା।
ଆଜ୍ଞା ବରମୁଣ୍ଡା କଣ ଶିଶୁ ମନ୍ଦିର
ନା ପ୍ରାଇମାର ଗୋମେଣ୍ଟ।
ଆଜ୍ଞା ଆଜ୍ଞା ଆଜ୍ଞା
ହୁଁ ହୁଁ ସେଇ କଲେଜ ପଟେ ଯିବ ଆସିବା କରେ ସବୁବେଳେ।
ଆଜ୍ଞା ଆଜ୍ଞା ବରମୁଣ୍ଡାରେ ତ କଲେଜ ବରମୁଣ୍ଡା।
ହୁଁ ସେଇ ବରମ ଯୋ ଆପଣ କଲେଜ ପଛପଟେ ଯୋଉ ନୀଳକଣ୍ଠେଶ୍ଵର ମନ୍ଦିର।
ଆଜ୍ଞା ଆଚ୍ଛା ଆଉ ଅଛି ଅଛି ହଁ ଶିବ ମନ୍ଦିର ପାଖରେ ସ୍କୁଲଟା ଅଛି।
ହୁଁ ହଁ ତାହଲେ ଆପଣ ସିଟିି ଗଡା କରିଦିଅନ୍ତୁ।
ଆଜ୍ଞା ନା ମୁଁ ସିଟି ଆପ୍ଲାଏ କରିନି।
କରିଦେଲେନି ବାହାରିଥିଲା ଏବେ।
ଭାବିଲି ସେଇ ପ୍ଲସ ଥ୍ରୀ ପରେ ବିଇଡି ହେରିକା କରିକି କରିବି ତ ସିଟି କଲେ ତ ଆମର ସେ ଟି ରେ ତ ସେମିତି କିଛି ମୁଁ ମୁଁ ଜାଣିନଥିଲି ସିଟି ବିଷୟରେ ତ ସେୟ କହିଲି କି ପ୍ଲସ ଥୀ ପରେ ବିଇଡି ଟା କରିବି।
ଉଁ ହଁ ଠିକ୍ ଅଛି ପ୍ଲସ୍ ଥ୍ରୀ ପରେ ବିଡି ବି କରନ୍ତୁ ମାନେ ବିଡି କରନ୍ତୁ କିନ୍ତୁ ଯଦି ବି ଆପଣଙ୍କ ସିଟି ବାଜିବିି ତ ସିଟି କରିଦିନ୍ତୁ କାହିଁକି ନା ଆ ଦେଖନ୍ତୁ ମାନେ କଣ କହିଲେ ବି ଡି ରେ ବିଇଡି କଲେ ଆପଣଙ୍କୁ ହାଇସ୍କୁଲ ଟିଚର ହବା ତା ମାନେ ବୋହୁତ ଭଲ କିନ୍ତୁ ସେଟା ଟି ବହୁତ କମ୍ପିସନ ସେଠି ବହୁତ କମ୍ପି ଟେ ସ୍ ତା ମାନେ ହାଇ କମ୍ପିସନ ପ୍ରାଇମେରୀ ଟିଚର୍ ପାଇଁ ନା ଟିକେ କମ୍ପିଟିସନ ଟିକେ କମ୍ ରୁହେ। ଯଦି ଚାକିରି କରିବ ପାଇଯିବାର ଚାନ୍ସେସ୍ ବହୁତ ଥାଏ ଦେଖନ୍ତୁ ଆପଣଙ୍କୁ ଯୋଉଟା ସୁବିଧା ହବ।
ଠିକ୍ ଅଛି ଆଜ୍ଞା।
ହୁଁ ହୁଁ ଠିକ୍ ଅଛି ମୁଁ ଏବେ ରଖୁଛି? ପରେ କେବେ କଥା ହେବା ଆ ଆଜ୍ଞା ଆଜ୍ଞା ଆଜ୍ଞା।